ହ୍ୟାଲୋ ହଁ ହ୍ୟାଲୋ ମ୍ୟାାମ ଶୁଭ ସନ୍ଧ୍ୟା କଣ କରୁଛନ୍ତି?
ଶୁଭ ସନ୍ଧ୍ୟା।
ଆଉ କଣ କରୁଛନ୍ତି?
ମାମ ମୁଁ ପଢୁଥିଲି। ଆପଣ କଣ କରୁଛନ୍ତି?
ଆରେ ବା ମୁଁ ବି ପଢୁଥିଲି ବସିକି। ତ ଏବେ ଟିକେ ଲାଗିଲା କି ହଁ ମୋର ଟିକେ କଥା ହବାର ଅଛି ବାସ୍ ଅ ବହୁତ ସମୟ ଧରି ପାଠ ପଢ଼େଇବା ପରେ ତାପରେ ଟିକେ ଆମର ମନକୁ ଟିକେ ଅଲଗା କିଛି ବି ଦରକାର ଯେମିତି କାହା ସହିତ ଆମେ ସମୟ ବିତେଇ ପାରିବା କିଛି କଥା ହେଇପାରିବା। ତ ବହୁତ ବଢିଆ।
ନହେଲେ ଆମେ ପଢା ଟାକୁ ସେତିକି ଆମେ ମନେ ପକେଇ ନଥାଉ ଆମର ସେତିକି ମୁଣ୍ଡରେ ନଥାଏ ଆମେ ସେତିକି ପଢି ପାରୁନା ଯଦି ଆମେ କ ଯଦି ଲଗାତାର ଆମେ ପଢି ଦଉଛୁ। ତାହେଲେ ତମକୁ ଦର ତିହି ଆମକୁ ମଝିରେ ମଝିରେ କିଛି ବ୍ରେକ୍ କିଛି ସମୟ ଦରକାର ଆମକୁ। କାହା ସହିତ କଥା ହେଲେ ଆମେ ପୁଣି ଥରେ ଆରାମ ସେ ପଢିପାରିବା।
ନିହାତି ଭାବରେ। ତ ଏଇ ପଢା ପଢିକୁ ନେଇକି ମୋର ଗୋଟେ ପ୍ରଶ୍ନ ଥିଲା। ଯେମିତି କିି ଆମେ ବହୁତ ଯ ଯେମିତି କିି ଆମର ପରୀକ୍ଷା ଆସୁଛି ଏଟା ଆସୁଛି ଆମେ ତାକୁ ନେଇକି ଏତେ ସମୟ ଦଉଛେ ଏତେ ସମୟ ପଢୁଛେ। ବେଳେ ବେଳେ ଆମକୁ ଲାଗୁଛି ଏଇ ଜିନିଷ ଆମ ମନରେ ବହୁ- ତୁ ସାରା ଚିନ୍ତା ବି ଭରିଦିଏ କି ଆାର ଫଳାଫଳ କଣ ହବ ମୁଁ କରିପାରିବି କି ନାଇଁ? ହୁଏତ ମୋ ଭାଗ୍ୟରେ ନାଇଁ ହେଲାନି କାରଣ ମୁଁ ବି ଏମିତି ଅନେକ ପରୀକ୍ଷା ଦେଇଚି। କୋଉଥିରେ ସଫଳତା ପାଇଚି, କୋଉ ମୋର ଯାହାହାର ଲକ୍ଷ୍ୟ ଥିଲା କୋଉଥିରେ ବିଫଳତା ପାଇଛି। ତାପରେ ବେଳେ ବେଳେ ଭାଙ୍ଗି ପଡିଚି କି କାହିଁକି ହେଲାନି ଇଏ କରିକି ହେଇଗଲା ସେ କରିକି ହେଇଗଲା। ମୋ ଦ୍ଵାରା କାହିଁକି ହେଲାନି ହୁଏତ ମୋ ଭାଗ୍ୟରେ ନାହିଁ, କିଏ କି କୁହନ୍ତି ତୋ କର୍ମ ଠିକ ନଥିଲା। ତ ମୁଁ ସେଥିପାଇଁ ଭାବିଲି ଆମେ ଥରେ ମୁଁ କାହାକୁ ପଚାରି ବୁଝେ କି କର୍ମ ଭାଗ୍ୟ ଭିତରୁ କୋଉ ଏଥିରେ ତମେ ବିଶ୍ଵାସ ରଖ ତମର ମତାମତ କଣ?
ଆଜ୍ଞା ବହୁତ ବଡ ଉ ଗୋଟେ କଥା କହିଲେ ଆପଣ? ଯେ ଏଇଟା ସମସ୍ତଙ୍କ ସହିତ ହୁଏ ଯେ ଆମେ ଯଦି- କିଛି ପରୀକ୍ଷା ଦବା ପାଇଁ କି ଯାଉଛୁ ତାହେଲେ ଆପଣ ଦେଖିଥିବେ ଯେ ଆ ଘରେ ଦୀପ ଲଗେଇକି ବସିଥାନ୍ତି ଠାକୁରଙ୍କୁ ପୂଜା କରିଥାନ୍ତି। ଯେମିତିକି ପିଲାର ପରୀକ୍ଷା ଟା ଭଲ ହେଇଥାଉ ମାନେ- ସେମାନଙ୍କର ଏଇଆ ବିଶ୍ଵାସ ଥାଏ ଯେ- ଅ ପିଲା ପଢୁ କି ନ ପଢୁ ହେଲେ ଯଦି ଠାକୁରଙ୍କୁ ସେମାନେ- ଡାକୁଛନ୍ତି, କି କିଛି ମନ୍ଦିର ଯାଇକି ଯଦି ସେମାନେ ଯଦି କିଛି ମାନସିକ- କରୁଛନ୍ତି ଯେ ଏ ଠାକୁରଙ୍କୁ ଡାକୁଛନ୍ତି ଆପଣ ଯଦି ପାସ୍ କରିଦେବେ। କହିଲେ ଆମେ ଆପଣଙ୍କୁ ଏଇଟା ଦବୁ କିଛି ଉପହାରରେ ଏମିତି କିଛି ଯୋଉ ମାନସିକ। ଥାଏ ଏଇଟା ଆ କହିବାକୁ ଗଲେ ବହୁତ ଖରାପ ଥାଏ ଅ କାହିଁକି ନା? ଯଦି ଆପଣ ଯଦି ଠାକୁରଙ୍କୁ କିଛି ଦେବା ପାଇଁ କି ଯାଉଛନ୍ତି। ଆପଣ ଖୁସି ରେ ତାହେଲେ- ସେଇଟା ଉ ଆପଣ ଦେଇପାରିବେ ହେଲେ ଯୋଉ ମାନସିକ ଯୋଉ ରଖନ୍ତି। ଏଇଟା ମତେ ଲାଗେ ଯେମିତି କି ଆପଣ କିଛି ଖାଇବା ପାଇଁ କି ଆପଣ କିଛି ଦଉ- ଛନ୍ତି ଯୋଉଟା କି ବହୁତ ଖରାପ। ଆପଣ ନିଜେ ଯଦି ଆପଣ ପଢୁଥିବେ ନିଜର କର୍ମ ଯଦି ଆପଣ ଠିକ ସେ କରୁଥିବେ। ତା ବାଦ ଯଦି ଆପଣଙ୍କ ସହିତ ଯଦି ଯେମିତି କି କିଛି ହେଇଯାଉଛି। ଆପଣ ପଢୁଥିଲେ ହେଲେ ଆପଣଙ୍କର ଦେହ ଖରାପ ହେଇଯାଉଛି ସଡନ ତାହେଲେ ସେଇଟା ଆମେ ଠା ଠାକୁରଙ୍କ ଉପରେ ଛାଡି ଦେଇ ପାରିବା ଯେ ଠାକୁର ସେଇଠାଙ୍କୁ କିଛି ହେଲ୍ପ କରିବେ ସାହାଯ୍ୟ କରିବେ। ସାହସ ଆଣିବେ ମନରେ ଯେମିତି କିି ଆପଣ ଏଜାମ ପୁଣି ଥରେ ଯାଇକି ଦେଇପାରିବେ। ଏମିତି କିଛି ବିଶ୍ଵାସ ରଖିଲେ ବହୁତ ଭଲ ହବ।
ହଁ।
ହ ଦେଖିବେ ଯେ ଆପଣ ଯୋଉ ଆମ ସମାଜରେ ବହୁତ ସାରା ଲୋକ ଅଛନ୍ତି ଯୋଉମାନେ କି ଭାଗ୍ୟ ଉପରେ ବହୁତ ବିଶ୍ଵାସ କରିଥାନ୍ତି। ସେମାନେ ଭାବନ୍ତି ଯେ ଯଦି ସଫଳତା ସେମାନଙ୍କ ଭାଗ୍ୟରେ ଲେଖା ଯାଇଥାଏ ତେବେ ତାହା ନିଶ୍ଚୟ ମିଳିବ ଏମିତି ହିଁ କିଛି ଥାଏ। କିନ୍ତୁ, ଭାଗ୍ୟ ଭାଗ୍ୟ କଣ କୁହାଯାଏ ଯେ ଭାଗ୍ୟ ତ କେବଳ ରାସ୍ତା ଦେଇଥା ଦେଖାଇଥାଏ। କିନ୍ତୁ ସେହି ରାସ୍ତାରେ ଚାଲିବାକୁ କର୍ମ ବା ପରିଶ୍ରମ କରିବାକୁ ପଡିଥାଏ। ଏଇଟା ନିହାତି ଆମ ମାନଙ୍କୁ ସମସ୍ତଙ୍କୁ କରିବାକୁ ପଡିଥାଏ। ହେଲେ କିଛି କିଛି ଲୋକ ବୁଝିପାରନ୍ତିନି ଆହୁରି ସେମାନେ ପୂଜା, ପାଠ ଉପରେ ଅଧିକା ହିଁ ପଳେଇ ଯାଆନ୍ତି। ଯଦି ଆମେ କେବଳ ଯଦି ଭାଗ୍ୟ ଉପରେ ଯଦି ନିର୍ଭର କରି ଯଦି ହାତ ବାନ୍ଧିକି ଯଦି ଆମେ ଘରେ ବସିବା କିଛି ପଢିବାନି ତେବେ ଆମକୁ କେବେ ବି ସଫଳତା ମିଳିପାରିବନି। ଏଇଟା ଆପଣ ବି ବୋହୁତ ଭଲସେ ଜାଣିଥିବେ। ଆହୁରି ଆମେ ଯଦି କହିବା କହିଲେ ତ ଏଇଟା ଆ ଉମ୍ ପ୍ରଭୁ ଶ୍ରୀକୃଷ୍ଣ ଉମ୍ ଏଇଟା ତାଙ୍କେ କହିଛନ୍ତି ଯେ ଆ ଆମର କେବଳ କର୍ମ କରିବା ଉପରେ ଅଧିକାର ଅଛି। ଫଳ ଉପରେ ନୁହେଁ ଯେମିତି କିି ଆମେ କିଛି କର୍ମ କରିବା ଫଳ ଉପରେ କିଛି ଆଶା ରଖିବାନି, ସେଇଟା ହଉଛି ଆମର ମୂର୍ଖାମି। ଏ କଥା ସତ ଭାଗ୍ୟରେ ଯାହା ଲେଖା ଅଛି। ତାହା ମିଳିବ। କିନ୍ତୁ, କର୍ମ ବଳରେ ମଣିଷ ଯୋଉ ନିଜର ଭାଗ୍ୟକୁ ମଧ୍ ବଦଳାଇ ଦେଇପାରେ। ଏ ଯେପର କିି ଗୋଟିଏ ହାତ ହାତ ପାପୁଲି ରେ ଯୋଉ ଆମର ଯୋଉ ଭାଗ୍ୟ ରେଖା ଥାଏ ଆପଣ ଦେଖିଥିବେ? ଯେ କିଏ ବି ଆସିକି ଯୋ ହାତ ଦେଖିକି ଆଜ୍ଞା କହିଦିଅନ୍ତି ଯେ ଆଗକୁ ଆପଣଙ୍କ ଫ୍ୟୁଚର କଣ ହବ ଭବିଷ୍ୟତରେ। କିନ୍ତୁ ସେଇ ହାତରେ ମୁଠି ବାନ୍ଧି ପରିଶ୍ରମ ଯୋଉ କଲେ ହିଁ ସଫଳତା ମିଳି ଥାଏ। ଏଇଟା ବୋଧେ କିଛି କିଛି ଲୋକ ଭୁଲି ଯାଉଛନ୍ତି। ଏମତି ହିଁ କିଛି ଥାଏ ଆମେ ଆମ ଚାରି ପାଖରେ ଦେଖ ଦେଖିପାରିବା ଯେ ଯେଉମାନେ ବଡ ବଡ ସଫଳତା ଯୋଉ ହାସଲ କରିକି, ଯୋଉ ଅଛନ୍ତି ଆପଣ ଦେଖିଥିବେ? ଆ ସେମାନେ କେବଳ ତ ଭାଗକୁ ଭରସା କରିକି ବସି ନଥିଲେ ନା! ଆପଣ ଯାଇକି ପଚାରି ପାରିବେ। ସେମାନେ ବି କିଛି ନା କିଛି ପରିଶ୍ରମ କରିଛନ୍ତି। ସେଇଥିପାଇଁ କି ସେମାନେ ସେତିକି ଉପରକୁ ଉଠି ପାରିଛନ୍ତି। ସେମାନଙ୍କର ଯୋଉ କଠିନ ପରିସ୍ତମ ଆହୁରି, ସାହସ ଆହୁରି ସଠିକ କର୍ମ ହିଁ ସେମାନଙ୍କୁ ଆଜି ସେଇ ସ୍ଥାନରେ ପହଞ୍ଚାଯାଇ ପହଞ୍ଚାଇଛି। କଣ କହୁଛନ୍ତି?
ହଁ ନିହାତି ଭାବରେ। ବୋହୁତ ମୁଁ ବି ଏହା ଏଇ ଚିନ୍ତାଧାରାରେ ଥିଲି କି? ହଁ ମୋ ସାମ୍ନା ବାଲା ମଧ୍ୟ ଏହାକୁ ନେଇକି କଣ ବିଚାର କରେ କଣ ଭାବେ? ତ ଯେମିତି ଆପଣ ବହୁତ ସୁନ୍ଦର ଭାବରେ ବୁଝେଇ ପାରିଲେ! କି ନିହାତି ଭାବରେ ଭାଗ୍ୟ ଆମକୁ ସାଥ ଦେଇପାରେ। କିନ୍ତୁ ଆମକୁ ତ କର୍ମ କରିବାର ଅଛି। ଯେମିତି ଶ୍ରୀକୃଷ୍ଣ ଭଗବାନଙ୍କର ଯେମିତି କଥା ପ୍ରମାଣ ଦେଲେ! ତ ଠିକ୍ ସେମିତି ଆମେ ତ ଆମ କର୍ମ କରିଚାଲିଛେ। କିନ୍ତୁ ସବୁ ପରେ ଆମକୁ କେବେ କେବେ ଲାଗେ ଯେହେତୁ ମନୁଷ୍ୟର ମନ ସର୍ବଦା ବିଚଳିତ, ଚଞ୍ଚଳ ତ ତେଣୁ ସେ ସ ବାସ୍ତବିକତାକୁ ଗ୍ରହଣ ନ କରିକି ସବୁବେଳେ ଏଇ ସବୁ ଆ ପଛରେ ଏଇ ମରିଚିକା ପଛରେ ଭାଗେ। ଯେମିତି କିି ହଁ ହୁଏ ତ ମୋ ଭାଗ୍ୟରେ ନଥିଲା! ତ ହୁଏତ ମୋର ଏଇଟା ନଥିଲା। ଆଉ ହଁ ଏସବୁ ବି ଆମକୁ ଭାବିବା ପାଇଁ ବାଧ୍ୟ କରେ। କାରଣ ସେତିକି ତ ସେତିକି ସ ସେତିକି ସମାନ ଯୋଗ୍ୟତାର ବ୍ୟକ୍ତି ଯେତେବେଳେ ସେଇଟାକୁ ପାଇ ପାରୁଛି ତା ଠୁ କମ୍ କିମ୍ବା ତାଠୁ କମ୍ କିମ୍ବା ତାଠୁ ଅଧିକ ଲେବୁଲର ବ୍ୟକ୍ତି ଯେତେବେଳେ ସେଇଟା ପାଇପାରୁନି ତ ତା ମନରେ ନିଜ ଉପରେ ସନ୍ଦେହ ଆସେ। କିନ୍ତୁ ମତେ ଲାଗେ କି ସନ୍ଦେହର ରଖିବା ଉଚିତ ନୁହେଁ। ହୁଏତ ସେ ମୋଠୁ ଯୋଗ୍ୟତାରେ କମ୍ ହେଇଥିଲେ ମଧ୍ୟ, ହୁଏତ ତାର କର୍ମ ତାର ଚେଷ୍ଟା ପ୍ରଚେଷ୍ଟା ତାର ପରିଶ୍ରମ ସେ ସବୁ ହୁଏତ ନିହାତି ଅଧିକ ଥିଲା। ତ ତେଣୁ ଆମେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସବୁ ବୁଝିପାରୁ କିନ୍ତୁ ଏଇ ସବୁ ଯେମିତିକି ଆମର ପରୀକ୍ଷା! ପାଖେଇ ଆସିଲେ ଆମେ ବିଚଳିତ ହେଇଯାଉ। ବୋହୁତ ସା ଆମେ ଦେଖିବାକୁ ପାଉଛୁ କି? ବର୍ତ୍ତମାନ ଏହି ସବୁ କାରଣ ପାଇଁ ନିଜକୁ ନ ବୁଝେଇ ପାରୁଥିବାରୁ ନିଜକୁ ସଠିକ ଉମ୍ ସଠିକ ଜିନିଷଟାକୁ ଆ ନ ଜାଣି ପାରୁଥିବାରୁ ତେଣୁ ବହୁତ ପିଲାମାନେ ବହୁତ ଭୁଲ ପଦକ୍ଷେପ ବି ନେଇଯାଆନ୍ତି। ଯେମିତି କି ଆମର ବିଭିନ୍ନ ପ୍ରକାର ପରୀକ୍ଷାର ଫଳାଫଳ ଆସିଲା ପରେ କିଛି ଅଭିଭାବକ ଲୋକ ମାନଙ୍କୁ ବି ବୁଝିବା ଦରକାର କି ଆ ସବୁ କିଛି ଭାଗ୍ୟ ଉ ଉପରେ ନିର୍ଭର କରେ ନା ତ ପିଲାର କର୍ମକୁ ବି ଦେଖନ୍ତୁ। ତ ତେଣୁ ମତେ ବି କୋଉଠି ଲାଗେ କି ହଁ ଆମେ ଜୀବନରେ କର୍ମ ତ କରିଚାଲିବା ଆମର ଯେ ଯଥେଷ୍ଟ ଆମେ ଯୋଉ ପର୍ଯ୍ୟନ୍ତ ପାରିବା ଆମର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା। ଆମର ସମସ୍ତ ସାମର୍ଥ୍ୟ ଲଗେଇଦବା। ତାପରେ ଯଦି ଆମକୁ ମିଳୁନି ତ ତେବେ ଭାବି ନବା ଦରକାର ନୁହେଁ କି ସେଇଟା ମୋ ଭାଗ୍ୟରେ ନଥିଲା। ହୁଏ ତ ମୁଁ ଏଇଥି ପାଇଁ ନୁହେଁ ମୁଁ ମୁଁ ଯୋଉ ହଣ୍ଡ୍ରେଡ। ମୁଁ ଯୋ ଯାହାବି ମୋର ସମସ୍ତ ଦଉଛି। ତ ସେଇ ସମୟ ଟା ହୁଏତ ମୁଁ ଆଉ କଉଥିରେ ଦେଲେ ସେ ଥିରେ ମୁଁ ସଫଳତା ପାଇପାରିବି ହୁଏତ ଏଇ ବିଭାଗଟା। ଏଇ ଅ ରାସ୍ତା ଟା ମୋ ପାଇଁ ଅ ଉପଯୁକ୍ତ ନୁହେଁ ମୁଁ ଆଉ କୋଉ ରାସ୍ତାରେ ଗଲେ। ତା ଦେଇକି ମୁଁ ସମ୍ପୂର୍ଣ୍ଣ ମୋର ଫା ପାଇପାରିବି ମତେ ଲାଗେ ଏଇ ସବୁ ବିଚାର ଧାରାର। ଏପଟ ସେପଟ ପାଇଁ ତ ଆମେ ଭାବିନଉ ଭାଗ୍ୟରେ ନଥିଲା। କର୍ମରେ ନଥିଲା ତ ଏଇ ସବୁ ମତଭେଦ ଆସିଯାଏ।
ଆଜ୍ଞା ଆଜ୍ଞା ମ୍ୟାଡ଼ମ୍ ଆପଣ ଠିକ କହିଲେ ଦେଖନ୍ତୁ ଏବେ ଆମ ଆମର ଯଦି। ଆଜି ଏବଂ ଆସନ୍ତା କଲି ଦୁଇଟି ଯାକ ନଷ୍ଟ ହେଇଯିବ ଯଦି ଆମେ ଯଦି ଭାଗ୍ୟ ଉ ଉପରେ ଯଦି ଆମେ ଛାଡ଼ିଦେବା। ଆପଣ ଭାବନ୍ତୁ ଆମେ ନିଜର କର୍ମ କରିବାନି ଆଉରି ଆମେ ଯଦି ଭାଗ୍ୟ ଉପରେ ଯଦି ଛାଡିକି। ଆଜି ଆଉ କାଲି ଯଦି ଆମେ ଯଦି ବସିକି ରହିବା ତାହେଲେ ଆମର କିଛି କର୍ମ ହେଇପାରିବ କି ଆମର। କିଛି କାର୍ଯ୍ୟ ହେଇପାରିବ କି ହେଇପାରିବନି। ନା ହଁ ଭାଗ୍ୟ ଆହୁରି କର୍ମ ମଧ୍ୟରେ କର୍ମ ହିଁ ସବୁଠୁ ବଡ। ଏଇଟା ଠାକୁର ବି କହିଛନ୍ତି। ଏ ଯେ ଆପଣ ଉଁ ଭାଗ୍ୟ ଉପରେ ଛାଡିକି ବସନ୍ତୁ ନାହିଁ ଆପଣ କର୍ମ। କୁ ନିଜର କର୍ମ ହିସାବ ରେ। ଆପଣଙ୍କର ଭାଗ୍ୟ ବି ଇଚ୍ଛାରେ କହିବାକୁ ଏଇଟା ବୋଧେ। ଠିକ ହବ କିଛି ଭୁଲ ବି ହବ ନାହିଁ ଭାଗ୍ୟ ଆମ କୁ ଜନ୍ମ ସମୟରୁ ମିଳିଥାଏ। କିନ୍ତୁ ଆମର କର୍ମ ଆମର ପରିଚୟ ଏବଂ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ ଏଇଟା। ଏ ସମସ୍ତେ ଜାଣିବା ଦରକାର ତେଣୁ ଭାଗ୍ୟକୁ ଆଦରି। ବସି ରହିବା ପରିବର୍ତ୍ତେ ନିଜର ଆମେ କର୍ମ ଉପରେ ବିଶ୍ଵାସ। କରିବା ଜରୁରୀ ପରିଶ୍ରମ ଆହୁରି ସଚୋଟ କର୍ମ ହିଁ। ମଣିଷକୁ ସଫଳତାର ପ୍ରକୃତି ଆହୁରି ଚାବିକାଠି ବୋଲିକି ଆମେ କହିପାରିବା। ତ ସେଇଥିପାଇଁ କି ଆମେ ଯଦି ନିଜର କର୍ମ ହିଁ ଯଦି କରିଚାଲିବା। ତ ଆମେ ଯେତିକି ପରିଶ୍ରମ କରିଥିବା ତା ଉପରେ ଆମର ନିଜର ବି। ଆ ଉଁ ଆ ଉଁ ବିଶ୍ୱାସ ଆସିବ। ଯେ ଆମେ ଏଇ ଜିନିଷ ଆମେ ଆଗକୁ କିଛି କରିପାରିବା।
ନିହାତି ଭାବରେ। ଯେମିତି କି ଆମ ଆମ ଯେମିତିକି ଆମେ ଏଇୟା ହିଁ ବୁଝି ନବା ଦରକାର କି। କର୍ମ ଆମକୁ ନିଜକୁ କରିବାର ଅଛି କିନ୍ତୁ ଭାଗ୍ୟ ଆମକୁ। ଆମ କର୍ମ ପରେ ହିଁ ଆମକୁ ସହାୟକ ହୁଏ ଆମର କର୍ମ ଦେଖିକି ହିଁ ଆମ ପ୍ର ତି। ଅ ମାନେ ଯୋଉ କୁହନ୍ତି ସେଇଥିରେ ହିଁ ଆମକୁ ସହାୟତା କରେ ସହାୟତା ଦିଅ ଭାଗ୍ୟ ସାଥ ଦେଇପାରେ କିନ୍ତୁ ଭାଗ୍ୟ ଯେ ଆମର ସମ୍ପୂର୍ଣ୍ଣ ଭାଗ୍ୟ ନିର୍ଦ୍ଧାରଣ କରେ। ଏମିତି ତ କେବେ ବି ନୁହେଁ।
ଆଜ୍ଞା ଆଜ୍ଞା ଆପଣ ଠିକ କଥା କହିଛନ୍ତି। ଏମିତି ହିଁ ମୁଁ ଉଁ ଯଦି ଆପଣଙ୍କ ଆସପାସ ଯଦି କେହି ଯଦି। ଥିବେ ଯୋଉମାନେ କି ଅ ଠାକୁରଙ୍କୁ ବିଶ୍ଵାସ କରିବା। ଅ ଭଲ କଥା ଠାକୁର ନିଜେ ହିଁ। କହିଛନ୍ତି ଯେ ଆ ତମେ କର୍ମ ଉପରେ ବିଶ୍ଵାସ କର। ଆ ତା ଉପରେ ହିଁ ବିଶ୍ଵାସ କରିକି ତମେ ଯଦି କର୍ମ ଚାଲିବ ତାହେଲେ ଆ ଉ ତମର ଭବିଷ୍ୟତ ବହୁତ ଭଲ ଅଛି, ହେଲେ ଲୋକମାନେ ତା ଉପରେ ବିଶ୍ୱାସ ନ କରିକି ଯୋଉ ସେମାନେ ନିଜର ଯୋଉ ଥାଏ ଯେ କିଛି ଆ ଆପଣ ଦେଖିବେ ପୂଜା ପାଠକୁ ନେଇକି ଅନ୍ଧ ଭଳିଆ ବିଶ୍ଵାସ କରିବା ବିଶ୍ଵାସ କରିବା ହେଲେ ଅନ୍ଧ ଭଳିଆ ଯୋଉମାନେ ବିଶ୍ଵାସ କରୁଛନ୍ତି ସେମାନେ ବୁଝି ପାରୁନାହାନ୍ତି ଯେ ଆକଚୁଲି ଆ ଯୋଉ ଆମେ କହିପାରିବା ଅ ଯୋଉ ଭାଗ୍ୟ ଟା ଯୋଉ ଠାକୁରଙ୍କୁ ନେଇକି ଯୋଉଟା ସେମାନେ ଠାକୁରଙ୍କୁ ଚିହ୍ନିାରନ୍ତିନି, ଯୋଉମାନେ ଅନ୍ଧ ଭଳିଆ ଯୋଉ ବିଶ୍ୱାସ କରନ୍ତି ପୂଜା ପାଠରେ ସେମାନେ ଆକ୍ଚୁଆଲି ଠାକୁର କଣ ସେମାନେ ଜାଣି ପାରିନଥାନ୍ତି ସେମାନେ ଖାଲି ନିଜର ଆ ଯୋଉ କାମ ଉପରେ ନିଜର ଲୋଭ ରଖିକି ହିଁ ସେମାନେ ସେ ପୂଜା ପାଠ କରିଥାନ୍ତି, ସେମାନେ ଫିଲ୍ କରିପାରନ୍ତିନି ଯେ ଆକ୍ଚୁଲି ଠାକୁର କଣ? ଏମିତି ହିଁ କିଛି ଥାଏ, ଆଉ କହିଲେ ତ ସରିବନି।
ବହୁତ ବଢିଆ ଲାଗିଲା ଆପଣ ବହୁତ ସୁନ୍ଦର ଭାବରେ ବୁଝେଇଲେ, ମୋ ମନରେ ବି ଯାହା ଥିଲା। ସନ୍ଦେହ କି ହଁ ମୁଁ ବି ବୁଝିପାରିଲି। ବହୁତ ସୁନ୍ଦର ଲାଗିଲା ଆପଣଙ୍କ କଥା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ।
ଧନ୍ୟବାଦ।
ହଁ।